ହ୍ୟାଲୋ
ହ୍ୟାଲୋ- ହ୍ୟାଲୋ-
କଣ କରୁଛ-
ନାଇଁ ଖାଇସାରିକି ଟିକେ ବସିଛି ଆଉ-
ଖାଇ ସାରିକି କଣ ଖାଇବା ପିଇବା ସରିଲାଣି ନା ଖାଇନୁ ଏବେ ଖାଇବୁ- ଆଜି ଟିକେ ଯେଉଁ ବର୍ଷା ପବନ ହେଇଥିଲା ତ-
ଆଚ୍ଛା
ଲାଇନ ନଥିଲା ସେଥିପାଇଁ ଟିକେ ଡେରି ଆଉ-
ଜ ଆଉ ଏତେ ସମୟ ଲାଇନ କାଟି ଦଉଛ କି-
ମେଘ ପବନ ହେଉଛି ବା-
ଆଛା ଆଉ ଆ- ଆଜିର ରୋଷେଇରେ କଣ ହେଇଛି ଖାଇବା-
ସେ ହେଛି ମଟର ଆଳୁ ତରକାରୀ-
ଓହୋ ମଟର ତରକାରୀ ମ- ଟଲ ଦରକାର ତ ଗ୍ୟାସ ରେ ରୋଷେଇ କରୁଛ ନା ଚୁଲିରେ ରୋଷେଇ କରୁଛ ଚୁରେ ଚୁଲିରେ ଗଲେ ତାହଲେ ପ୍ରେସର ରେ ବସେଇ ପାରୁନଥିବ ସିଝେଇ ପାରୁନଥିବ। ହଁ। ସେ ନହେଲେ କଳା ପଡିଯିବ ପ୍ରେସର କଳା ବନେଇ ତାକୁ ମାଜିବା ଭାରି କଷ୍ଟ।
ଡେକ୍ଚିରେ ବସେଇଲି ଡେକ୍ଚିରେ ବସେଇକି କଡ଼େଇରେ ମସଲା କଷିଦେବି ଆଉ।
ଆଛା। ମଟର ସହିତ ଆଳୁ ପକେଇଥିଲା ନା ଖାଲି ମଟର?
ନା ଆଳୁ ପକେଇ
ଆଳୁ ତାହେଲେ ବଡ ବଡ ପିସ୍ କରିକି କାଟିଥିବ ନହେଲେ ମଟର ସହିତ ସିଏ ପୁରା ଘାଣ୍ଟି ହେଇଯିବ ଛୋଟ ପିସ୍ କଲେ
ଖଣ୍ଡ କରିଥିଲି।
ଆଛା ଆଉ ତମର ପୁଅ ଘରେ ଅଛି ନା ହଷ୍ଟେଲରେ ଏବେ ରହୁଛି।
ପା ଘରକୁ ଆସିଛି
ପଢା ପଢି କରୁଛି ନା
ହଁ ଚାଲିଛି ପଢ଼ାପଢ଼ି ଆଉ
ଛୋ- ଛୋଟ ଛୁଆ ହେଇନା ପଢା ପଢି କରିବା କଥା ବୟସ ତାର ଏଇନା ପଢିବା ତାକୁ ସବୁବେଳେ ଯୋଗ ସବୁବେଳେ ପଢିବା ପାଇଁ କୁହ
କାଲି ଆସିଛି ପୁଅ ଆସିଛି ପଢାପଢି କରୁଛି ଆଉ
ଏବେ ତ ରଜ ଛୁଟି ଚାଲିଥିବ ଆଉ ପୁଣି ଛୁଟି ଖୋଲିଲେ ଯାଇକି ଯିବ ବୋଧେ ଆଉ
ଟି ଖୋଲିଲେ ଯିବ ଆଉ ସେ ଡିପ୍ଲୋମା କରୁଛି। ତ
ହଁ ହଁ
ଏ ରିିଆଡ଼ମିସନ କଲେ ଯିବ ଆଉ
ଆଉ ଘରେ ସମସ୍ତଙ୍କ ଦେହ ପା ଭଲ ଅଛି।
ହଁ ଭଲ ଅଛି କେବଳ ବୋଉଙ୍କ ଦେହ ଭଲ ନାହିଁ।
ହୁଁ ହୁଁ
ଏ ଆମ ଶାଶୁ ମା ଯେ ସେ ଝାଡ଼ା ହେଉଛନ୍ତି ଟିକେ
ହୁଁ ହୁଁ ଏଇନା ଖରା ଦିନ ନା ପ୍ରାୟ ବୟସ ହେଲାଣି ଜଗି ରଖିକି ଚଳିବା କଥା ନହେଲେ ସେସବୁ ହବ
ଟିକେ ଆମ୍ୱ ଗଛରେ ଆମ୍ବ ଅଛି ତ ଯାହାଲେ ଆମ ଗୋଟେ ଖାଇ ଦଉଛନ୍ତି। ତାପରେ ଏଇନା ପଖାଳ ଟିକେ ଖାଇ ଦଉଛନ୍ତି।
ହୁଁ ଖରା ଦିନ ମାନେ ପଖାଳ ଖାଇବାକୁ ଇଚ୍ଛା ହଉଥିବ ଆଉ।
ଆଉ ସେ ସଜ ପଖାଳ ହେନେ ଖାଆନ୍ତି ଯୋଉ ନଗଦ ଭାତ ଆଉ ଥରେ ବସେଇକି ସକାଳୁ ପଖାଳିଆ ନାଁ ସେ ଟିକେ ବାସି ଭାତ ଖାଉଛନ୍ତି।
ହଁ ହଁ।
ନଗଦ ଭାତ ଖାଇବାକୁ ଭଲ ଲାଗୁନି।
ହଁ।
ଆଉ ସେ ବାସି ଭାତ ଟିକେ ଖାଇଦଉଛନ୍ତି।
ବୟସ ହେଇଗଲାଣି ହଁ ହଜମ ହଉନଥିବ ଠିକ ସେ।
ତା ଦ୍ଵାରା କି ପେଟ ଖରାପ ହେଉଛି।
ଆଚ୍ଛା।
ତାପରେ ନିଜେ ବି ବସି ଉଠି ପାରୁନାହାନ୍ତି। ସେଥିପାଇଁ ଦେହ ଖରାପ ହଉଛି। କଣ କରିବା ବୟସ ହେଲେ ସବୁ ସେଇଭଳିଆ ଆଉ।
ହଁ ସେଟାତ ଠିକ କଥା ଆଉ। ଆମ ହାତରେ କିଛି କଥା ନାହିଁ।
ତମେ ଖାଇଲଣି ନାଁ।
ହଁ ହଁ ମୁଁ ଖାଇସାରିଲିଣି।
କଣ କରିଥିଲ ଆଜି।
ଆମର ରୁଟି ଡାଲମା ଆଉ ଭଜା।
ହଁ ବଢିଆ ଆଉ।
ହଁ ଡାଲମା ଟିକେ ମଝିରେ ମଝିରେ ଖାଇବା କଥା କାହିଁକିନା ଆମର ସବୁ ପନିପରିବା ଆସୁଛି ନା ଡାଲି ସହିତ ଆଉ ଆମର ପୁଷ୍ଟି ସାର ଅଛି ନାଁ ଆମ ଡାଲିରେ ତ ଡାଲି ଟା ନିହାତି ଖାଇବା ଦରକାର।
ନା ଡାଲି ତା ସହିତ ପରିବା ବି ଖାଇବା କଥା ହଁ ଆଉ ତମର ଡାଲମା କରନା ହଁ ଆମର ମଝିରେ ମଝିରେ କରୁ।
ହୁଁ ହୁଁ।
ଯୋଉ ଆମ ବା ଆମ ବାଡ଼ିରେ ଯୋଉ ବାଇଗଣ ଲଗେଇଛୁ ବୋଇତାଳୁ। ଅମୃତ ଭଣ୍ଡା। ସେ ସବୁ ଯାଇ ପ
ହୁଁ ସବୁ ଜିନିଷ ପକେଇକି ପନିପରିବା ପକେଇକି ଡାଲମାଟା କଲେ ଭଲ ଲାଗିବ। ଦେଏଇଟାକୁ ଛୁ କୁକର ଦେଇ ଦେଇକି ପିଆଜ ତେଲ ପିଆଜ ଦେଇକି ଉପରେ ଖାଲି ଟିକେ ଜିରା ଗୁଣ୍ଡ ଲଙ୍କାଗୁଣ୍ଡ ଯଦି ଦେଇଦେଲ ଭଲ ଲାଗିବ ଆଉ।
ଆଉ ନକଲେ ବୟସ ସେମାନଙ୍କର ବୟସ ହେଲାଣି ଯାହାହେଲେ ବାପା ବୋଉଙ୍କର ଆମେ ସବୁ ମଝିରେ ମଝିରେ ସିଝା ନ ଖାଇଲେ ସବୁବେଳେ ମସଲା ଖାଇବାଟା କଣ ଠିକ୍ କି?
ନାଁ ତ।
ତାର ଏ ପୁଅଟିଏ ଆସିଛି ସେ ଯାହେଲେ ବାହାରେ ଖାଦ୍ୟ ଖାଇକି ସେ ସବୁବେଳେ କହୁ ଡାଲି କର ଭଜା କର।
ସତ କଥା ସେ ହଷ୍ଟେଲରେ ରହୁଛନ୍ତି ମାନେ ତ ଖାଇବା ଏପଟ ସେପଟ ଖାଉଥିବେ ତେଣୁ ଘରକୁ ଆସିଛି ମାନେ ଘରୋଇ ଖାଇବା ଟିକେ ଖାଇଲେ ବେ ସେ ଖାଇବା ତାକୁ ବି ଭଲ ଲାଗିବ ଦେହ ବି ଭଲ ରହିବ।
ଆଉ ଦାଦା ଖୁଡ଼ି।
ସେ ସେ ହୁଁ ହଁ ଖାଇଲେଣି ଆମର ସବୁ ଜଲ୍ଦି ଜଲଦି ଖାଇ ଦଉଛୁ କି ଡେରି କରୁନୁ ଜଲ୍ଦି ଖାଇଦବା ଟା ଭଲ ବେଶୀ ଡେରିରେ ରାତିରେ ଖାଇଲେ ଭଲ ନୁହଁ ଦେହ ପା ଖରାପ ହବ
ନା ପୁଅଟି ଆମର ପରା ଆସିଛି ତ ହଷ୍ଟେଲୁ ସେ ଟିକେ ପଢ଼ୁଛି ଟିକେ ଲେଟ୍ ହଉଛି ଆମର
ଆ
ସେଥି ଆମର ଏଇ ବେ ଖାଇକି ଉଠିଲୁ ଏ ଉଠିକି ତ ପଦାରେ ବସିଛି ଆଉ
ହୁଁ। ହୁଁ ପଦାରେ ବସିଲେ କଣ ଟିକେ ଗଛ ପତ୍ର ସବୁ ହଲିଲେ ଟିକେ ପବନବ ଥଣ୍ଡା ଥଣ୍ଡା ଲାଗିବ ଭଲ ଲାଗିବ ଦେହଟା ଶୋଇବା ପୂର୍ବରୁ ବାହାରେ ବୁଲି ଆସି ନାହିଁ ବାହାର ଟିକେ ବସି ପାଡିଲେ ଦେହଟା ଭଲ ଲାଗେ। ଆଉ
ଦା ଖାଇକି ଦାଦା ଘୁଡ଼ି ଶୋଇଲେଣି?
ନା ଶୋଇନାହାନ୍ତି ସେଠି ବସିକି କଥା ହଉଥିଲେ ଆଉ।
ଆଉ ତମ ଦେହପା?
ହଁ ଦେହ ଭଲ ଅଛି।
ଆଉ ଦାଦାଙ୍କର ଖୁଡ଼ି କର
ହଁ ଭଲ ଅଛି। ତ ସକାଳୁ ବୋଧେ ଜଲଦି ଉଠୁଛ ନା ଡେରିରେ ଉ
ନା ସ ସକାଳୁ ରାତି ଚାରିଟାରୁ ଉଠୁଛି ଭୋରୁ
ଉଠିକି କଣ କରନ୍ ଫୁଣି ଏତେ ଜଲଦି ଉଠିକି
ସଖାଳୁ ଉଠିକି ଯାହାହେଲେ ଏ ଏମ ଆମର ଓଡ଼ିଆ ଘର ଆ ନିହାତି ଗୋବର ପାଣି ଟିକେ ପଡ଼ିବ।
ହଁ ହଁ।
କା ହଉ ଫୁଲ ଠାକୁର ଠାକୁର ପୂଜା କରିବା ପାଇଁ ଫୁଲ ଫୁଲ ଦିଟା ତୋଳିବାକୁ ପଡିବ।
ହଁ ହଁ।
ତୋଳିକି ଗାଧେଇବାକୁ ଓଡ଼ିଆ ଘର ଯାହାାନେ ଆମେ ଚାଷୀ ବନ୍ଦୀ ଘର।
ଆଚ୍ଛା।
ଆଉ ତମେ
ମୁଁ ଆମେ ବି ତ ସେଇ ଆଉ କଣ କରିବା ମୋର ଟିକେ ସକାଳୁ ରହିଯାଉଛି କୋଚିଂ କ୍ଲାସ ତେଣୁ ମୁଁ ଚାରିଟା ନହେଲେ ପାଞ୍ଚଟାରେ ଉଠିଯାଏ ଉଠିକି ମୋ ନିଜର ନିତ୍ୟକର୍ମ ସାରିକି ମୁଁ ସ୍କୁଲ ଯାଏ ଆଠ ସବୁ ଛୁଆ ଆସିଥାନ୍ତି। ତାଙ୍କୁ ପାଠ ପଢାଏ ପାଠ ପଢେଇକି ମୁଁ ଦଶଟାରେ ଛୁଟି କରିକି ପୁଣି ଘରକୁ ଆସେ ଆସିଲେ ପୁଣି ମୋର ଛୋଟ ଛୁଆ ଗୋଟେ ଅଛି ତାକୁ ଟିକେ ଧରିବି ତାକୁ ଟିକେ ଖୋଇଦେବି କି ତାକୁ ଗାନ୍ଧେଇ ଦେବି ଏସବୁ କାମରେ ରହିଯାଏ ଦିନ ଫଳାଏ ଆଉ
ହଁ ଛୋଟ ଛୁଆ ଘର ମାନେ କାମ ଆଉ ତାପରେ ନିଜ ନିତ୍ୟକର୍ମ ଅଛି।
ହଁ।
କଣ କରିବା? ଆମ ଓଡିଆ ଘର ତ ଏଇଭଳିଆ ଆଉ।
ହୁଁ, ଦିନ କେତେବେଳେ ପଳଉଚି, କିଛି ଜାଣି ହଉନି, ଆଉ।
ଆଉ ଝିଅ ଦେହ ଭଲ ଅଛି, ନା?
ହଁ, ସେମିତି ଆଉ ତ ଖାଇବା ତାର ବହୁତ ଅସୁବିଧା ଦେଖାଉଛି, ଜମା ଖାଉନି, ସେଥିପାଇଁ ଦେହ ପୁରା ଦୁର୍ବଳ ହେଇଗଲା ଭଳିଆ ଲାଗୁଛି, ଆଉ।
ଛୋଟ ଛୁଆ ଏଇନା ଟିକେ ଚଗଲା ହଉଥିବ, ଆଉ।
ହଁ, ଚଗଲା ବହୁତ ହଉଛି, ଖାଉନି।
ହଁ, ବଡ଼ ହେଇଗଲେ ହେଇଯିବ, ଆସ୍ତେ, ଆସ୍ତେ ଆଉ ଛୁଆ ହେଇଲା ନା ଟିକେ ହେବେ ଚଗଲା ଆଉ।
ହଁ।
ଆଉ ଝିଅକୁ କଣ ଖାଇବାକୁ ଦଉଛ?
ସିଏ ସବୁ ଜିନିଷ ଖାଉଛି ଆମେ ଯାହାବି ଖାଉଛନ୍ତି, ଭାତ, ରୁଟି, ଡାଲି ଏସବୁ ଖାଉଛି, ଆଉ। ତାକୁ ବାହାର ଜିନିଷ ବେଶୀ କିଛି ଦିଆ ହଉନି, ଖାଇବା ପାଇଁ ସେ ତ ଘରୁଆ ଜିନିଷ ଖାଇବା ପାଇଁ ମୁଁ ଦବାକୁ ଚାହୁଁଛି, କିନ୍ତୁ ଘରର ଜଳଖିଆ ପତ୍ର ସେ କିଛି ଖାଉନି, ସେଇ ସୁଖିଲା ଭାତ ଯଦି କହିବ, ମୁଁ ଶୁଖିଲା ଭାତ ଖାଇବି, ଭାରି କଷ୍ଟ। ତାକୁ ବୁଲେଇ ବୁଲେଇ ଦି ଚା ଥର ଖାଉଛି, କି ରୁଟି ଟିକେ ଖାଉଛି, ଏସବୁ ଖାଉଛି, ଆଉ।
ନା, ମ ସେ ଛୋଟ ଛୁଆ ହଉ ପଛେ ତାକୁ ଉଁ ଆସ୍ତେ, ଆସ୍ତେ ଘର ଖାଦ୍ୟ ଟିକେ ଖାଇବ, କେମିତି ସେ ବ୍ୟବସ୍ଥା କରିବ, ନା ଆଉ।
ହୁଁ ହୁଁ।
କାରଣ ସେ, ଛୋଟ ଛୁଆ। ଏଇନା ଧୂଳି, ଧୂସର ହଉ ଥିବ।
ହଉ ଠିକ ଅଛି, ଆଉ ମୁଁ ଯାଉଛି, ଶୋଇବି, ମୋତେ ଟିକେ ନିଦ କାଇଁ ଆସିଲାଣି, କାଲି କଥା ହେବା ଆଉ।
ହଉ।
ହ।